ହାଲୋ ଆଜ୍ଞା କୁହନ୍ତୁ।
କୁହନ୍ତୁ କଣ କରୁଛନ୍ତି?
ଏଇଠି ବସିଥିଲି। ଆପଣ?
ହ ବର୍ଷା
ବର୍ଷା କଥା କୁହନ୍ତୁନି ବହୁତୁ ଜୋରେ ହଉଛି ବର୍ଷା। କାଲି ରାତିରୁ ତ ବର୍ଷା ହଉଛି ଗଲା ଆଉ।
ହଁ ପରା ଜମା ଛାଡ଼ୁନି।
ଆପଣଙ୍କର ସିଆଡେ
ପ୍ରବଳ ହେଉଛି ଘରୁ ବାହାରିଉନି। ସକାଳ ସାଢ଼େ ସକାଳେ ପିଠା ଖାଇଥିଲି ଆଉ ଖାଇନି କିଛି। ଖାଇବା ଏବେ ଆଉ।
ଘରେ ସମସ୍ତେ କିଏ କିଏ ଅଛନ୍ତି?
ସମସ୍ତେ ଅଛନ୍ତି ଶାଶୁ ଶଶୁର। ଜା ଦେଢସୁର ପୁତୁ ରା ଝିଅରି ପୁଅ ଝିଅ ନମସ୍େ
ବର୍ଷ ଆଉ ଆପଣଙ୍କର ଦେହ ଭଲ ଅଛି ଘରେ ସମସ୍ତେ ଭଲ ଅଛନ୍ତି?
ସମସ୍ତେ ଭଲ ଅଛନ୍ତି।
ଆଉ କଣ କୁହ?
ଆପଣଙ୍କ ସିଆଡେ କଣ ପ୍ରସିଦ୍ଧ ଖାଇବା?
ତମେ କ‌ଉ ଜାଗାରେ କି?
ମୁଁ କହିଲି ଆପଣଙ୍କର ସି ଆଡେ ପ୍ରସିଦ୍ଧ ଖାଇବା କଣ?
ପ୍ରସିଦ୍ଧ କଣ ଖାଇବା? ସବୁ ତ ଖାଇବା।
ସେମିତି କିଛି ନାହିଁ ପ୍ରସିଦ୍ଧ। ତଥାପି ସେମିତି କିଛି ଥିବ ନା କୋଉ ଜାଗାରେ କୋଉଟା ପ୍ରସିଦ୍ଧ।
ହଁ ଏଇଠି ତ ଢେଙ୍କାନାଳରେ ବରା ଆଉ କଣ ହୁଁ। ଆଉ କଣ କୁହନ୍ତୁ?
ତାର ଲଖିଲାର କଣ ଏାର
ହ୍ୟାଲୋ।
ଲଖିଛିୁ
ହ୍ୟାଲୋ।
ହ୍ୟାଲୋ।
ମୁଁ କହିଲି ଆପଣଙ୍କ ଦେହ ଭଲ ଅଛି?
ଆଜ୍ଞା ଆଜ୍ଞା।
ଆଉ କଣ ଖାଇଛନ୍ତି ସକାଳେ?
ମୁଁ ସକାଳେ ଖାଇଛି ରୁଟି, ଭଜା, କ୍ଷୀର।
ରୁଟି ଭଜା ତା ସାଙ୍ଗରେ କ୍ଷୀର।
ଆଜ୍ଞ
କିଏ ବନେଇଥିଲେ?
ମୁଁ ବନେଇଥିଲି।
ଦେଇଛି
ଆଜ୍ଞା
ଭଲ ଆଉ ହୁଁ ଆଉ ସବୁ ଶିଖିଛନ୍ତି।
ହଁ
ହଉ ଆଉ ଆମକୁ ଟିକେ ଶିଖେଇଦେବେ ସବୁ ରେସିପି ଆଉ।
ଆଜ୍ଞା
ଆଉ କଣ ଭଲ କରନ୍ତି ରୋଷେଇ ଆପଣ?
ରୋଷେଇ ମୁଁ ଚିନ୍ ଚିକେନ୍ କରେ। ମୁଁ ନିଜେ କହିଲେ କେମିତି ହବ। ଯିଏ ଖାଇଲେ ସିନା କହିଲେ
ତଥାପି ଯୋଉଟା ସମସ୍ତେ ଭଲ କହୁଥିବେ।
ଚିକେନ କରେ ବାକି ମସରୁମ ଆଉ ତାପରେ ପନିରି କରେ। ମଟନ୍ କେବେ କରିନି। ମଟନ୍ ମୁଁ ଖାଏ ନା କିି କରେନି।
ବାସେ ଆଉ ସେ ବାସ୍ନାରେ ରହିପାରିବେନି।
ହଁ ସେଥିପାଇଁ ମୁଁ ଖାଏ ନା କି କରେନା।
ହଁ ଜଣେ ଜଣଙ୍କୁ ତା ବାସ୍ନା ଭଲ ଲାଗେନି।
ଆପଣ ଖାଆନ୍ତି।
ହଁ ମୁଁ ଖାଏ।
ଆଉ ରଜ କେମିତି ପାଳନ କଲେ ଏଥରକ ଆପଣଙ୍କର।
ରଜରେ ଖରା ପ୍ରବଳ ହଉଥିଲା ବହୁତ। ଖରା ବାହାରକୁ କୁଆଡ଼େ ବୁଲି ଯାଇନୁ। ଆଉ ମାମୁଁ ଘର ଆସିଥିଲେ ଫାଷ୍ଟ ରଜ ଦିନ। ସେମାନଙ୍କ ସାଙ୍ଗରେ ଫାଷ୍ଟ ଦିନ ପଳେଇଲା ଆଉ। ରଜ ସଂକ୍ରାନ୍ତି ଦିନ ଆମ ଗାଁ ଆଡ଼େ ଟିକେ ଯାଇଥିଲୁ। ସେଠି ରଜ ମହୋତ୍ସବ ଚାଲିଥିଲା। ସେଇଠି ଟିକେ ଖାଇବା ପିଇବା ବୁଲା ବୁଲି ଏଠି ହେଇକି ସେଇଠି ପୁଣି ପଳେଇ ଆସିଥିଲି। ଆଉ ଲାଷ୍ଟ୍ ରଜ ଶାଶୁ ଘରେ ଆଉ। ଆଉ କଣ କୁହ?
ଆଉ ଏଥର ରଥଯାତ୍ରାକୁ ଆସୁନାହାନ୍ତି ପୁରୀ।
ପୁରୀ ଆପଣ ପୁରୀରୁ
ନାଇଁ ନାଇଁ ମୁଁ କହିଲି ଆପଣ ରଥଯାତ୍ରାରେ ପୁରୀ ଯାଇଛନ୍ତି କେବେ?
ନାଇଁ ଏଇ ଟାଇମରେ ତ ଯାଇନୁ ଆମେ ସେଇ ଦଶ ଏଗାର ଆଡ଼କୁ ଯିବୁ ବୋଲି ବାହାରି ଥିଲୁ ତ ପୁଣି ଭାବିଲୁ ଗଲେ କିଛି ନାହିଁ ଏବେ ତ ଦର୍ଶନ କରିହବନି ଆଉ ଯାଇକି ଏତେ ଦିନ୍ ରହିହବନି। ଛୁଆଙ୍କୁ ଛାଡ଼ିକି ଛାଡ଼ିକି ଗଲେ ଅତିବେଶୀରେ ଦିନେ କିମ୍ବା ଦି ଦିନି। ଆମେ ଚିନ୍ତା କର ଥିଲୁ ଦଶ ରେ ଯାଇଥାନ୍ତୁ ବାରରେ ପଳେଇ ଆସିଥାନ୍ତୁ। ବାର ତାରିଖିରେ ଛାଡିକି ରୁମ୍ ପଳେଇ ଆସିଥାନ୍ତୁ ତେର ଦି ଦିନ ରହିଥାନ୍ତୁ। ଯେ ଠାକୁରଙ୍କୁ ତ ଜ୍ଜର ଦର୍ଶ ପସନ୍ଦ କରିହବନି ଆଉ ଏବେ କିଏ ଯାଉଚି ରଥଯାତ୍ରା ପ୍ରବଳ ଭିଡ଼। ନେବେନି ଏତେ ଭିଡ଼ ଯେ ମନା କରିବେ କହିଲେ ନାଇଁ ଥାଉ ହଜିଯିବ।
ଆଉ ଆପଣ ବାଲିଯାତ୍ରା କେବେ ଆସଚନ୍ତି?
ବାଲିଯାତ୍ରା କେବେ ଯାଇ ନାହିଁ।
ଆସେ ତାହେଲେ ଏଥରକ ଆସିିବେ ବାଲିଯାତ୍ରା ଆଁ ବାଲିଯାତ୍ରା ବହୁତ ବଢିଆ ହୁଏ, ହେ ମାନେ ପ୍ରସିଦ୍ଧ ବାଲିଯାତ୍ରା।
ହଁ ଜାଣିଛି ହେଲେ କାହିଁକି କେବେ ଯାଇଚି। ଯାଇ ହିଁ ପାରୁନି ନଉ ହି ନାହାନ୍ତି ଆଉ କଣ କରିବା। ପୁଅ ପିଲା ହେଇଥିଲେ ସିନା ନିଜ ମନରେ ପଳେଇବୁ। ଝିଅ ପିଲା ତ ଝିଅ ପିଲା ପୁଣି ଶାଶୁ ଘରେ ବୋହୁ ବାହା କରେଇ ଦେଇଛନ୍ତି ଆଉ କଣ କରିବା। ନ ନେଲେ ନ ଛାଡିଲେ ଯାଇ ହଉନି କୁଆଡେ।
ଏ ତ କାନ୍ଦିବେ ନହେଲେ ଆଉ ମତେ ନେଇକି ଯାଅ।
ହଁ ଭାବୁଛି ତାହେଲେ ଆଉ ତମେ ବୁଦ୍ଧିଦେଲଣି ସେଇଆ କରିବି ଆଉ। ମୁଁ ମୋ ସାଙ୍ଗରେ ଯୋଉ ଛୁଆ ଦିଟା ସେମାନେ ଯିବେ ତାଙ୍କ ସେବୁ ତ ମୁଁ ମୋ ଟେନସନ୍ ସେମାନଙ୍କ ଟେନସନ୍ ଆହୁରି ଯବର।
ଆମର ଏପଟେ ବାଲିଯାତ୍ରା ପୁରା ପ୍ରସିଦ୍ଧ ବାଲିଯାତ୍ରା ବିଶ୍ଵ ପ୍ରସିଦ୍ଧ ଏପଟରେ ଆ ସବକାର ଦୋକାନ ବଜାର ପଡିଥାଏ, ମେନ୍ କରି ଆମର କୁଟୀର କୁଟୀର ଶିଳ ଶିଳ୍ପ ଉପରେ ବେଶୀ ଆମର ଅ ମାନେ ପ୍ରସିଦ୍ଧ ହେଇଥାଏ ଯେମିତି କି ଚାନ୍ଦୁଆ ଫାନ୍ଦୁଆ ସ ସବୁ ବନା ହେଇକିନା ନିଜ ହାତ ତିଆରି ତାପରେ ପାମ୍ପଡ଼, ଆଚାର ତାପରେ ବିଭିନ୍ନ ପ୍ରକାର ଜିନିଷ ହାତ ତିଆରି ମିଳେ ଏଠି।
ହୁଁ ହୁଁ
ଆଉ ଠୁଙ୍କା ପୁରୀ ତ ପ୍ରସିଦ୍ଧ ବାଲିଯାତ୍ରାରେ। ଆଉ ବିଭିନ୍ନ ପ୍ରକାର ଦୋଳି ବି ଲାଗିଥାଏ। ସବୁ ପିଲାମାନେ ବହୁତ ଖୁସିରେ ଖେଳନ୍ତି, ପ୍ରବଳ ଭିଡ଼ କିନ୍ତୁ ହୁଏ।
ହଁ ବାଲିଯାତ୍ରା ପ୍ରବଳ ଭିଡ ଆଉ ସେ ନିଜେ ନିଜେ ବୁଲି ପଳାଉଚନ୍ତି ଆମକୁ ଜମା ନଉନାହାନ୍ତି ତମେ ବୁଦ୍ଧିଦେଲ ମୁଁ ଏପାଳି କାନ୍ଦିକି ଗଡି ଯିବି ନହେଲେ।
ଆପଣ ରୋଷେଇ ଫୋଷେଇ କରିବେନି, କହିବେ ନଜରଲେ ବାଲିଯାତ୍ରା ମୁଁ ରୋଷେଇ କରିବିନି, ଖାଇବାକୁ ଦେବିନି, କିଛି ଖାଇବିନି।
ମୁଁ ବା ନ ଖାଇବା କଥା କହିଲେ ଚଳିବ ଆଉ ରୋଷେଇ କରିବିନି କହିଲେ ହବ କି ରୋଷେଇ ନ କଲେ ସି ଅଧିକାଂଶ ଟାଇମ୍ ମୁଁ କରିବିନି ବୋଲି କିଣିକି ନେଇ ଆସୁଚନ୍ତି। ରେଷ୍ଟ ଦଉଚନ୍ତି, ଆଉ ରୋ ଷେଇ କରିବିନି କହିଲେ କହିବେ ହଁ ହଉ ନକର ମୁଁ ଡେଲି ନେଇ ଆସିବି ଖାଇଦବା। ଆଉ ନ ଖାଇଲେ ବାଡେଇବେ। ନ ଖାଇଲେ ଦେହ ଖରାପ ହବ ମାଡ ବାଜିଯିବ ମୋଠି।
ଆଜ୍ଞା। ଆଉ ଆପଣଙ୍କର ସେଆଡେ କଣ ଚାଷ ବାସ ହେଇଚି?
ହଁ ଚାଷ ହଉଛି, ତଳି ପଡୁଛି ବିଲରେ ତ। ଯେ ବର୍ଷା ଲାଗି ତ ଯୋଉ କଣ ତଳେ ଯୋଉ ଧାନ ବୁଣା ହୁଏ ସେ ସବୁ ମାନେ ଏକାଠି ହେଇ ଏକାଠି ହେଇଯାଉଛି ଗଛ ଏଇଠି ନା ଏବେ ଏବେ ପଡୁଛି। ପ୍ରବଳ ବର୍ଷା ବହୁତ ନଷ୍ଟ ହେଇଯିବ ଚାଷୀ ମାନଙ୍କର।
ବର୍ଷା ହଉନି ତ ଏଇଟା ଲଘୁଚାପ ବର୍ଷା ଟା ହଉଛି ବର୍ଷା ପୁ ଟିକେ ହଉଛି।
ବର୍ଷା ସେ ଲଘୁଚାପ ହେଲେ ବି ତଳି ଟା ପଡିଛି ନା ସେଇ ବର୍ଷା ଲଘୁଚାପ ହେଲେ ବି ସେଇ ଯୋଉ ବର୍ଷା ବା। ସେଇ ପାଣିରେ ହିଁ ତ ସବୁ ଗଦେଇ ହେଇଯାଉଛି ଧାନ ଗୁଡା, ଆଉ କଣ ଉଠିବ। କେତେ ଲୋକ ଚାଷ କରିବେ।
ଆପଣ ପନିପରିବା କଣ ଲଗେଇଛନ୍ତି?
ଆ ମୁଁ ଲେଇନି ବାରିରେ ସାଗ ବାଇଗଣ ଟମାଟୋ କଚା ଲଙ୍କା ଆଉ ଭିଣ୍ଡି ଆଉ ହଁ ଆମ ନାନା ସାରୁ ସେମାନେ ପୁଅ ପିଲା ସବୁ ଲଗେଇଛନ୍ତି ଆଉ ଚକି ନ ଖାନ୍ତେ
ଆପଣ ସେପଟରେ ମନ୍ଦିର କଣ ଫେମସ ଅଛି?
ମନ୍ଦିର ଏ ଗାଁ ରେ ଯାହା ମନ୍ଦିର ଅଛି ଆମାର ଏ ଏପଟେ ଆମେ ତ ଏଇ ଭୁବନରୁ ବୁଦ୍ଧେଶ୍ୱଵର ସେଇଠିକି ଯାଉ ରାମ ମନ୍ଦିର, ସୁକିନ୍ଦା ହାତୀ ଭାର ଜଗନ୍ନାଥ ମନ୍ଦିର ଏଇ ଆମ ପାଖାପାଖି ଆଉ। ଆଉ କଣ ଯାଜପୁର ବିର - ପଜା ନ୍ତ୍ତୁ ରକ କପିଳାସ ସାଇ ମନ୍ଦିର।
ଏତେ ମନ୍ଦିର ସେଇଠି ପାଖାପାଖି ଅଛି ଆପଣଙ୍କର ନାଇଇଁମନ ଫିଟ୍
ନାଇଁ ଏତେ ପାଖରେ ନୁହଁ ବହୁତ ଦୂରରେ ତଥାପି ସେଇ ଠିଏ ସତର କିଲୋମିଟର ଭିତରେ ତମେ ଚଳିଯିବ ଯାଇ ହଉଛି ଆଉ। ଛୋଟ ପିଲା ଛୁଆ ପିଲାଙ୍କୁ ନେଇକି ଯାଇ ହଉଛି ଏତିକି ବାଟରେ।
ଆଉ ରୋଷେଇ କଣ ଭଲ ଲାଗେ ଆପଣଙ୍କୁ କରିବା ପାଇଁ।
ରୋଷେଇ ରୋଷେଇ ମତେ ରୋଷେଇ କରିବାକୁ ହିଁ ଭଲ ଲାଗେନି। ଖାଲି କିଏ ବନେଇକି ଦେଲେ ଖାଇବାକୁ ଭଲ ଲାଗେ।
ଆଉ ଯୋଉ ଦିନ ଛୁଆ କହିବେ କି ଇଏ ଜଣେ କିଏ କହିଲେ ଏଇଟା କରିଦେ ସେଇଟା କରିଦେ ସେଇଟା କରିଦିଅ ତେଣୁ ସେମାନଙ୍କ ଡିମାଣ୍ଡ ହିସାବରେ ଟିକେ କରିବାକୁ ପଡେ। ନହେଲେ ମୋର ମନରୁ ଯଦି ମତେ କହିବ ତତେ ମୁଁ ଡେଲି ଖାଇବାକୁ ଆଣିଲେ ବି ତୁ ରୋଷେଇ କାମ ମୁଁ କରିବିନି ତ।
ଆଉ ଆପଣଙ୍କର ସେଇଟା ଧର ପିଠା କଣ ହେଇଥିଲା ରଜରେ।
ରଜରେ ଫାଷ୍ଟ ଦିନ ଆଇଁଷରେ ହେଇଥିଲା ଆଉ ସଂକ୍ରାନ୍ତି ଦିନ ମୁଆଁ ପିଠା ହେଇଥିଲା ଆଉ ଥାର୍ଡ ଦିନ ସେ ବରା ଆଉ ଖୁଡି ଏମତି ଛଣାଛୁଣି ଉପରେ କରି ଦେଇଥିଲି ଆଉ। ସେ ଖରା ବି ବହୁତ ହଉଥିଲା ନା ଜଳଖିଆ କ ଖାଇହବ। ପିଠା ପଣା କରିନଥିଲି ବୋଉ ଦିଟା ପିଠା ପୋଡ ପିଠା ଦେଇଥିଲା ସେ ତ ମତେ ଆସେନି। ମୁଁ ତ ବରା ଠିକ୍ ସେ ଜାଣି ଶିକିନି। ହଁ, ରୋଷେଇ କଣ ମୁହଁ ପିଠା ଟା ମୁଁ ଶିଖେଇଛି ସେଇଟା ସହଜ ସବୁଠୁ ନା
କେମିତି କଲେ?
ହଁ ମାନେ ବିରି ବତରେଇ ଦିଆଯାଉଛି। ପରି ବତୁରେଇଲୁ ସେ ଫୁଲି ସରିଲା ପରେ ତାକୁ ଗ୍ରାଇଙ୍ଗ କରି କିଛି ଟାଇମ୍ ରଖିଦିଗଲା ସେ ସେଥିରେ ଲୁଣ ସୁଜି ଗୋଳେଇକି ସେଥିରେ ଯୋଉ ନଡିଆ ପୁର ଦିଆ ହୁଏ। ସେ ନଡିଆକୁୁ କୋିରିକି ଗୁଜୁରାତି ଗୋଲ୍ ମରିଚ ଯଉ ଗୁଣ୍ଡ କରିକି ଗୁଡ଼ ପକେଇକି ତାକୁ ପାଗ କରିକି ରଖି ଦିଆ ହେଇଥାଏ। ସେ ଡେକ୍ଚିରେ ଯଉ ପାଣି, କପଡା, କଦଳୀପତ୍ର ତାପରେ ଯଉ ସୋଦୁଅ ଦିଆ ହେଇ କି ତାପରେ ସେ ଯଉ ପୁର ଦିଆ ହବ ଆଉ। ତାରେ ପୁଣି ସୋଦୁଆ ଦେଇକି ପ୍ଲେଟ ଦେଇକି ଯଉ ଘୋଡେଇ ଦିଆ ହବ ସେ ବାମ୍ଫରେ ସିଝିଲା ପରେ ସେଟା ପୁରା ସିଜିଲା ପରେ ଦେଖିକି ଓହ୍ଲେଇବାକୁ ପଡିବ ଆଉ। ସେଇଟା ପୁରା ସହଜ।
ତାହେଲେ ଆପଣ କେବେ ଆସନ୍ତୁ ଇଆଡେ ବାଲଯାତ୍ରା।
ହ ମୁଁ ବାଲିଯାତ୍ରା ଗଲେ କହିବି ଆପଣଙ୍କୁ। ଏଇପାଳି ଦେଖିଆ ଯିବା ନହେଲେ ଆଉ।
ହଉ ରହବି?
ହଁ ହଁ।